ହଁ କହୁଛୁ କଣ ଖବର ଅ ତର
ମୁଁ ତର ଖବରେ ଭଲ ଆଉ ତମେ କୁ ଆଉ କଣ କହୁଛ
ତୋର ଖାଲି ଜନ୍ମଦିନ ଜନ୍ମଦିନ ର ଶୁଭେଚ୍ଛା
ହୁଁ କାଲି କାଲି ତ ଜନ୍ମଦିନ ଆଉ ଖଲି ଚଛିଡା ଲାଗନ୍ତି କଣ ପାଇଁ
କହିପାରିବି ନାାଇଁ ଆଜି ଆଡ଼ଭାନ୍ସ ଟେ କହିଦିଏ
ହଁ ଆଉ ଆଡଭାନ୍ସ ଥ୍ୟାଙ୍କ ୟୁ ଆଉ
ହୁଁ।
କଣ ଆଉ ସବୁ ଭଲ
ହଁ ଭଲ ସବୁ ହଁ ଦେହ ପା ଭଲ
ହଉ ତୋମର କଣ ଥାଇରଏଡ଼ ବଢି ଯାଇଥିଲା ଟେଷ୍ଟ କଲ ନା।
ନା ଟେଷ୍ଟ କରିନେଇବା ଦିବି ବୋଲି ଯାଇନି
ରାଜ ପରେ ଯିବ। ହଁ ଭଲ ହୁଁ ଆ।
ତେ ବଢି ଯାଉଛି କାହିଁକି?
ହୁଁ
ଥାଇରଏଡ଼ ତ ଏଇ ଆଉ ଥାଇରଏଡ ପ୍ରୋବ୍ଲେମ ଏଇା ମୋର ବି ଏଇଆ ମୋ ଦେିଅ ହାତ ଖାଲି ବଥା ହେଇଯିବ ଉଁ ସକାଳେୁ ଉଠିନି ପାଦ କହିବୁ ମୁ ବ କଥା ଲାଗିବ ଚାଲିପାରିବୁନି ତାପରେ ଥାଇରଏଡ ବଢି ଯାଇଥିବ।
ତାଙ୍କ ତଉଳ ପାଦ ସକାଳୁ ସବୁଦିନ ଲଗେଇ ପାରି କିଛି ଯାଇକି ଠିକ ହବ। ନହେଲେ ପାଦ ଲଗେଇ ପାରୁନାହାନ୍ତି ଆଜି କହୁଥିଲି ମୁଁ କହିଲେ କଣ ତମେ ଦେଖେଇ ଦଉ ନା
ହଁ ପୁଣି ଟିକେ ବସିବନି ମୁ କୋଉଠି। କଣ ପୁଣି ପୁଣି ଚାଲିବୁ ପୁଣି ବସ। କଥା ହେଇଯିବ ମୁଁ ଡକ୍ଟର ଦେଖିବାକୁ ଯାଇଥିନି ସିଏ କହିଲା କହଲ। ଗରମ ପାଣିରେ ଭଲ ମାନେ ପୁରା ହଁ ପାଦ ବୁଡେଇବ ତାପରେ ତାକୁ ପୋରିସେଲ ମାରିକି ଘଷିକି ଶୋଇବ ତଳି ବାଜାରେରେ ଖଲି ଏତେ ଧନ୍ଦା କିଏ ଚାକିରେ କରୁଛି
ହଁ ଆମ ଭାଇ ଯାଇ ଦେଖେଇ ଦେେଲେ ଟା ନୁହଁ ସିଏ ସେମିତି ପଇସା ଗରମ ପା ସେଇଠି କେତେ ଦିନ ପଲେ କମିଗଲା ଯେମିତି ଆ।
ହୁଁ
କ କଣିବ କଥା ହେଇଗଲାଣି ଏକ୍ସରେ କରିବାକୁ କହିଥିଲା ହେଲା ପାଦ କଣ ହେଇଛି ଦେଖି ଆଉ କଲେନି କିଉ କଲେନି।
ପାଦରେ ଝିମ୍ ଝିମ୍ ହେଇଯାଉଛି ଏକ୍ସରେ କରିବାକୁ କହିଲା।
ହୁଁ
କଣ ସେ ତାର ଦେଖିଥିବ ଆଉ ଆଉ ଗୋଟେ କଥା ଶୁଣ ହେଲା ଆମେ ଯାଇଥିଲି ସାର ପୁର୍ଣ୍ଣିମାର ପେଟ କଣ ହଉଥିଲା ହେଲା ପେଟ ବଥା ହେଇକି ବିନ୍ଧୁଥିଲା। ହେଲା। ଯାଇଥିଲିନୁ ଏ ମେଡିକାଲ ଏ ଆମ ମେଡିକାଲ ଯାଇଛ ଯାଇଥିଲ ସିଏ ଯାଇଥିଲା ତା ବୋଉ ଯାଇଥିଲା ମୁଁ ଯାଇଥିଲି ଆମ ଝିଅ ଯାଇଥିଲା ଚାରି ଜଣ ତାକୁ ନେଇକି ଯାଇଥିଲୁ।
ହୁଁ
ଡକ୍ଟର ସବୁ ପଳେଇଥିଲେ ଚାରଟାବେଳ ଟାଇମରେ ଏଇ ଜିନିଷ ଡକ୍ଟର ସବୁ ପଳେଇଥିଲେ ସେଇଥିପାଇଁ। ଗୋଟେ ଡକ୍ଟରଟେ ଥିଲା ନୂଆ ଡକ୍ଟରଟ ହେଲା ସବୁ ଯାଇକି ଲାଇନରେ ଠିଆ ହେଇଥିଲା ଆମେ ବି ଯାଇକି ଠିଆ ହେଲୁ ଗୋଟେ ସ୍ତ୍ରୀ ଲୋକଟେ ସେ ଦେଖୁଥିଲା। ତାର ସ୍ତ୍ରୀ ଲୋକଟାର ହାତ କଟି ହେଇ ଯାଇଛି କଣ ଗୋଟେ ହେଇଛି ହେଲା।
ହୁଁ ହୁଁ।
ସେ ଡକ୍ଟରଟା କହୁଛି ତମର କଳାଜାଇ କୋଉଠି ଅଛି ଦେଖାଅନି। ହେଲା ସେ ଧର ସେ ସ୍ତ୍ରୀ ଲୋକଟା ଧର ଖୋଜିଲେ। ହାଁ।
ମୁଁ କହିଲି କଳାଜାଇ ସାଙ୍ଗରେ କଣ ସମ୍ପର୍କ?
କେଜାଣି ସେ ତାଙ୍କ ଡକ୍ଟରୀ ପାଠ ପଢିଥିବେ କଣ ତାଙ୍କ ହୋଇଥିବ କହିଲା। କଳାଜାଇ ଦେଖା ସିଏ ତାର ସେ ସ୍ତ୍ରୀ ଲୋକଟା ତାର ଖୋଜୁଛି କଳାଜାଇ କୋଉଠି ଅଛି? କେତେ ସମୟ ପରେ ପାଇଲା ନାହିଁ ଯେମିତି ଉଠିକି ତାର ସ୍ତ୍ରୀ ଲୋକଟା ପଳେଇଆଇଲା। ଆଉ ଯେତିକି ଠିଆ ହେଇଥିଲେ ସବୁ ପଳେଇ ଆଇଲେ ଆଉ ଗୋଟେ ଡକ୍ଟର ପାଖକୁ।
ଏଇ ଭଳିଆ କୋଶ୍ଚିନ କଲେ କିଏ ଯେ
ହଁ। କ କେତେ ଲୋକ ଠିଆ ବଇଛନ୍ତି ତୁ କହୁଛୁ ତ କଳାଜାଇ କୋଉଠି ଅଛି?
କି ଏଇତା ନୂଆ ଡକ୍ଟର କି ତାର କୋଉ ଏଥିରେ ଆସିଥିଲା ତାର ସମୟ ପଚାରିଲା? ମୋ ଛୁଆ ବୋଉକୁ ଆସିକି କହିଲି ମୋ ଛୁଆ କହିଲା? ପୁଣି ସେ ମାନେ ଅଭଦ୍ର ଡାକ୍ତରଟେ ବୋଧେ ଯେ କଳାଜାଇ ଖୋଜୁଥିଲା?
ହଁ ସବୁଠାରୁ ଭଲ ଡାକ୍ତର
ହଁ ତାପରେ ପୁନିଆ ତାର ଆସିଲା ମେଡିକାଲ ଗଲା ମେଡିକାଲ ଆଉ ଗୋଟ ଇଞ୍ଜେକସନ ଦିଟା ନେଲା ଘରକୁ ଆଇଲା। ପୁଣି ତାର ରାତିରେ ସେମିତି ପେଟ ପୁଣି ସେମିତି କଣ ହେଲା? ଟାଉନ ମାନେ ଯୋଉ ଟାଉନ ମେଡି ନେଇକି ଗଲେ ସେଠି ସାଲାଇନି ପାଞ୍ଚ ଛଅ ଟା ନେଲା। ଇଞ୍ଜେକ୍ସନ ନେଲା ତାପରେ ତାର ଭଲ ହେଲା। ଭଲ ହେଲା ତାପରେ ତାପରେ ତାପରେ ତାଙ୍କର ଇଏ କଲେ ତା ପରଦିନ ଅଲଟ୍ରାସାଉଣ୍ଡ କଲେ। ଦେଖିଲା ବେଳକୁ ପେଟରେ ପେଟଟା ତାର ଇଏ ହେଇଯାଇଛି ଇନଫେକ୍ସନ ହେଇଯାଇଛି।
ଅହୋ।
ହୁଁ।
ଏଇଆ ଆଉ କମିଯାଇଛି ଏବେ ତାର ଆଉ ହଁ ଏବେ ଭଲ।
ହୁଁ ମୋର ପା ସେମିତି ଦି ତିନି ମାସରେ ଥରେ ପୁରା ଦୁଇ ତିି ମାସରେ ଗ୍ୟାସ ହେଇଯାଉଛି ପେଟ ମୋର ସେମିତି ହଉଛି ଯାଇଁକି?
ହଁ
ତିନି ଚାରଟା ଇଞ୍ଜେକସନ ନେଲେ ଯାଇ କମିବ।
ହଁ ପା।
ଅଠର ଉଣେଇଶି ଦିନି ଖଣ୍ଡ ସେ ସବୁ ମୋର ବାହାରିବ ତାପରେ ଏ ଯୋଉ
ଏଇ ଯୋଉ ଫାଷ୍ଟ ଫୁଡ ଫାଷ୍ଟ ଫୁଡ୍ ଆଉ ହଉଛି ତେଲ ଜିନିଷ ଅଧିକ ଖାଇଲେ ଏମତି ହବ। ହଁ ବା।
ଆଉ ତୋ ଅଛି ଏବେ। ମାନେ ତୋର ଥାଇରଏଡ କମି ଯାଇଛି। ନା ନା ଔଷଧ ଖାଉଛୁ ନା କ'ଣ?
ନା ମୋର ପା କହିଲା କମି ଯାଇଛି। ମେଡ଼ିକାଲରେ ମାଗଣାରେ ଟେଷ୍ଟ ହୁଏ। ତ ଏବେ ଆଉ ହଉନି। ସେଇଥିପାଇଁ ତାକୁ ଥାଇରଏଡ଼ ବାହାରେ। ଟେଷ୍ଟ କରି ତିନିଶହ ଟଙ୍କା ନେଲା। ଟେଷ୍ଟ ଚୁଆଲେ ସେ କହିଲା କମି ଯାଇଛି। ଆଉ ଅଳ୍ପ ଅଛିିପୁରା ହାଇ ପାୱାରେ ଔଷଧ ଆଠାଷୀ ପୟରରେ ଔଷଧ ଦେଇଛି।
ଓହୋ
ଏଠ ଆସବା ଦେଇଛି କ'ଣ ହବ ପୁଣି ଟେଷ୍ଟ କଲେ ଜଣା ପଡିବ ଆଉ।
ହୁ ମୋ ଝିଅ ହେଲା ବେଳ କୁ ଟେଷ୍ଟ କରିଥିଲି। ଆଉ ତାପରେ ହେଇସାରିଲା। ପରେ ଥରେ କରିଥିଲି କମି ଯାଇଥିଲା। ଆଉ ସେଇଦିନଠୁ।
ହୁଁ।
କରିଦବା ଆଉ ଥରେ କ'ଣ ହଉଛି? ଦେଖେଇଦବ ଯିବ ଆଉ।
ମତେ ଲାଗୁଚି ବଢ଼ି ଯାଉଛି। ମୁଣ୍ଡ ସବୁ ବେଳେ ବିନ୍ଧୁଚି।
ହୁଁ ବଡି ଯାଇଥିବେ ତ। ସବୁଆଡୁ ବାହାରିବ ଆଉ ଗ୍ୟାସ ବାହାରିବ ବି ହଉଛି।
ଟିକେ ମାନେ ପେଟ କହିବୁ ମେଞ୍ଚେ ମେଞ୍ଚେ ପୁରିଲା ଭଳିଆ ଲାଗିବ।
ହୁଁ ହୁଁ
ହଁ।
ଖାଇଲା ଏକୁ ଖାଇବାକୁ ଇଛା ହୋଉନି ପା ଆଉ ପେଟ ଖାଲି ଆଉ।
ହବା ମୁଁ ମଝିରେ ପିଉଥିନି ଏଇ ଯୋଉ ଧଣିଆ ପାଣି। ଧଣିଆ ଭେଦେଇ ଦେଇକି ରାତିରେ ତାକୁ ସ ସକାଳୁ ଧୋଇ ଦେଇକି ନାଇ ତାକୁ ଛାଣିକି ପିଉୁଥିଲି। ତାପରେ ହଉଛି ଜୁଆଣୀ, ମେଥି। ଆଉ କଣଲ ଜିରା ଆଉ ଗୋଟେ କ'ଣ? ଚାରଟା ପାଞ୍ଚଟା ଏମିତି ସବୁ ମିଶେଇକି। ତାକୁ ଭାଜିକି ଗୁଣ୍ଡ କରିକି ଖାଉଛନ୍ତିି ଟିକେ ଭଲ ଲାଗୁଥିଲା। ସେତେବେଳେ ଆଉ ଏବେ ଆଉ ଇଚ୍ଛା ହଉନି ସେଗୁଡା ଖାଉନି ପୁଣି ତାର ଯୋଉ ଭଳିଆକୁ ସେମିତି ହେଇଗଲାଣି କ'ଣ ହବ। ଥାଇରଏଡ଼ ଜମା କମୁନି। ହଁ ସେୟା ପା।
ଥାଇରଏଡ଼ ବାହାରିଲା ମାନେ ତ ସେ କମିବା କଷ୍ଟ ଆଉ। ମୁଁ ଗୋ। ମାନେ ମୁଣ୍ଡ ଟେନ୍ସନ ହେଲାବେଳକୁ ବାହାରୁଚି।
ଟେନସନ ନୁହେଁ। ଟେନସନ ନୁହେଁ। ଯାହାର ବି ବାହାରିବା କଥା ବାହାରିବ। ମୋ ମା ର ବା ମୋ ମା କୁ ଆସିକି ହେଲାଣୀ ନା ସତୁରି। ହୁଁ ପରେ ହବନି। ଏ ସତୁରି ବର୍ଷ ହବନି, ତାର ଏବେ ଯୋଉ ଅପରେସନ ହେଲା ତାର ଥାଇରଏଡ ବାହାରିଛି। କ'ଣ କଇବୁ କହନି ବୁଢୀ ହେଲା ବେଳକୁ ତାର ଥାଇରଏଡ ବାହାରୁଛି।
ହଁ ଆଉ। ସ୍କୁଲ ସବୁ କ ଏତେ ଥିଲା ସବୁ ଖାଦ୍ୟ ସବୁ।
ସବୁ ସାର ମସଲା ଦିଆହୋଉଛି ଏବେ।
ହୁଁ।
କଣ କହିବା ଏବେ ଆଉ। ଏଇ ସବୁ ଆଉ।
ହଁ।
ଆଉ କଣ କୁହ? ତମ ଝିଅ କଣ ଖାଇଥିଲା?
ଆମ ଝିଅ ଆଜି ଭାତ ଖାଇନି। ବିସ୍କୁଟ ଖାଇଥିଲା ପାଣିରେ ବୁଡେଇକି।
ଛୋଟ ଛୁଆ ଏବେ ଖରା ହଉଚି ଖାଇଆକୁ ଇଚ୍ଛା ହଉନଥିବ ଆଉ। ହଁ ଆଉ। ମୋ ଭାଇ ପୁଅ ଗୋଟେ ଆସିଥିଲା ତାକୁ ଜର ଥଣ୍ଡା। ସବୁବେଳେ ଲାଗିକି ରହୁଛି ଏଇଠୁ ଏଠୁ ଆମ ଛକରୁ ଔଷଧ ନେଇକି ଗଲା। ଆସିଥିଲେ ବୁଲିଆକୁ ଏଇସ୍ୱା ଏଇ ଗଲେ ଘରୁକୁ ଆଉ।
ନା ତାର ସବୁବେଳେ ଥଣ୍ଡା ଜର ସବୁବେଳେ ତାକୁ ମାନେ। ଶ୍ଵାସ ହେଲା ଭଳିଆ ଖାଲି ପେଲି ହବ। ଏକା। ମାନେ ପୁରା ତଣ୍ଟି କତିରେ କହିବୁ ହେଇଯାଇଛି ବ କପ ଭଳିଆ।
ପତ୍ର ଦେଖିଲେଣୀ।
ଡକ୍ଟର ତାର ଯୋଉ ଏଲୋପାଥିରେ ଜମା କମୁନାଇ। ସେଇଥିପାଇଁ ହୋମିଓପାଥିରେ ଦେଖେଇକି ତାକୁ ଆଜି ନେଇକି ଗଲେ ଦିଥର ଏମିତି ଓଷ। ସଦିନେଲାଣି। ପୁଣି ଆଜି ନେଇକି ଗଲେ ହୋମେଇପାତିରେ କମିଯାଉଚି ପୁଣି କିଛି ଦିନ ପରେ ବାହାରୁଛି। ପାଣି ଛୁଆ ହଉଛି ଯାର ସବୁବେଳେ ଥଣ୍ଡା। ହାଁ।
ମୁଁ କହିଲି ହୋମିଓପାଥି ଔଷଧ କାମ କରୁଛି।
କାମ କରୁଛି ତ କହୁଛନ୍ତି ତାର ଗୋଟେ ଦେଇଛି। କି କଣ ଏଥିରେ ପକେଇକି ବି ଖାଇବା ପାଇଁ। କଣ କଣ ସେ ମହୁରେ ଭରିକି ମହୁରେ ଦବା ପାଇଁ ଗୋଟେ। ଔଷଧ ଦେଇଛି ସେଟା ଖାଇଲେ ବୋଧେ କମିବ କଣ ଆଉ।
ହୁଁ।
ହଁ ହଁ।